ଭଲ।
ହ୍ୟାଲୋ ଅ ବର୍ଷା ହଉଛି? ରାତି ହଁ ବା ହଁ ବା।
ଯାହା ହଉ ଭଗବାନ ମାନେ ଶୁଣିଲେ ସମସ୍ତେ ଖାଲି ଗରମ ଗରମ ହେଲେ ଯେ ଭଗବାନ କହିଲେ କେତେ ଗରମ ଗରମ ହଉଛ ବର୍ଷା ରାତି ଆଙ୍କେ ପକେଇବି କେହି କୁଆଡେ ଯାଇପାରିବନି।
ହଁ ରାତି ତଥାପି ଗୋ ବାରଟା ଗୋଟାକ ବେଳଠୁ ଆରମ୍ଭ ହେଇଛି ଆଉ।
ହଁ।
ରାତିରେ ବି ବହୁତ ଜୋର ରେ ଚଡଚଡି ଘଡଘଡି ଘୋର ହଉଥିଲା।
ହଁ ଜୋରରେ ହଉଥିଲା ବା ଉଠିଥିଲୁ ଆମେ ସମସ୍ତେ।
ଏତେ ଜୋର ହଉଥିଲା ଯାହା ହଉ ଏତେବେଳେ ଯାକି ବି ଆମର ବର୍ଷା ହଉଛି।
ଏ ଚାଲିଛି ଏପଟେ ବି ଚାଲିଛି ଆମପଟେ ବି ଚାଲିଛି।
ଚାଲିଛି?
ହଁ ବର୍ଷା ଚାଲିଛି ମଝିରେ ମଝିରେ ଟିକେ କମି ଯାଉଛି ପୁଣି ତାପରେ ଜୁଲ ଜୋର କସିକି ଢାଳି ଦଉଛି। ଛି ପୁଣି ଟିକେ କମି ଯାଉଛି ପୁଣି ତାପରେ ଜୋରେ ଢାଳୁଛି।
ମୁଁ ପା ସକାଳେ ଉଠିଲି ଉଠିକିରି ଦୁଆ ଆଉ ଖରିିକି ପାଇଲିନି ମୁଁ କହିଲି ଆ ଦୁଆରଟା ଆଉ କିଏ ତୀନ୍ତିକି ଯାଉଛି ନା ସକାଳୁ ଟାରୁ ଖରିକିବ। ହୁଁ ଘର ଫର ହଁ ବା ଘର ଫର ସବୁ ଖରି ଖରୁକା ଦେଲି। ଖରିକି ଦେଇକି ଟିକେ ବସିଲି ହେଇଠୁ ଛତା ଟା ନେଇକିରି ଖାଲି ଦୁଆର ମୁହଁଟା ସେମିତି ଖାଲି ଟିକେ ଖରିକି ଦେଇକି କି ଉପରକୁ ଆସିକି ମୋ ଦିଟା ସଖାଳ ଠାରୁ କିଏ ତିନ୍ତିବ ଏତେ ସକାଳୁ ତିନ୍ତିଲେ ଥଣ୍ଡା ହବ।
ହଁ ଏ ବର୍ଷାଟା ତିନ୍ତିଲେ ଥଣ୍ଡା ହବ।
ହଁ ଆଉ କଣ ଗାଧେଇ ପାଧି ସାଇଲେନି?
ନାଇଁ ନାଇଁ ଏବେ ତ ଛୁଆଙ୍କ କାମ ସରିଲା ସକାଳ ଖାଇବା ବନେଇଥିଲି ଖାଇବା କରିସାଇଲି ପୁଅ କୁ ଖୁଆଉଛି ଏବେ ତାପରେ ନୁହ ଗାଧାଇବି ଆଉ
ହୁଁ ପୁଅ ଖାଇକି ତମ ସାଥୀରେ ପଢିବ ଟିକେ?
ହଁ ନାଇ ତା ବାବାଙ୍କ ପାଖରେ ସେ ବସୁନି
ଆଉ
କହୁଛି ମତେ ତମେ ପଢିଇବ ତମେ ଆସ ମୁଁ କହିଲି ମୁଁ ତାକୁ ପାଠ ପାଠ ଦେଇଦେଇକି ତାପରେ ଝିଅ ଟାକୁ ଖୁଆଇ ଦିଏ
ହଁ।
ତାକୁ ପାଠ ପାଖରେ ବସିକି ଦି ଟଙ୍କା କାମ ଏକା ସାଙ୍ଗରେ ହବ ତାକୁ ଖୁଆଇବି ତା ପାଠ ଟା ଦେଖିବି।
ହଁ।
ହୁଁ ଦି ହାଙ୍କ ଏକ ଏକା ସାଙ୍ଗରେ ସରିଗଲା ପରେ ତାପରେ ଯାଇକି ଯାହା କରେ ଆଉ ଗାଧେଇକି ଆଉ
ମୁ ତ ଗାଧେଇନି ଏଇନା ଯାଉଥିଲି ସାଙ୍ଗ ସାଙ୍ଗେ ଗାଧେଇବକୁ ମୁଁ କହିଲି ହଉ ଦେଖିଆ କଲ କରିଦିଏ ଟିକେ ଆଉ ଗାଧେଇ ପଡିବି ଦେଖିଆ ଶାଗ ଭାଗ ଦିଟା ଆଜି ପା ଏମିତିଆ ପାଗରେ ମୁଁ କହଲିି ପଖାଳ ତ କାଲି କରିଦେଇଛି
ହଁ ଏଇଥିରେ ତ ଏଇ ଯୋଉ ଏଠିକି ବା ବିକା ଆସ ଥିଲା ସବୁ ଶାଗ ଯେ ପୋଇ ଶାଗ ଯେ ମୁଁ ବା ସେ ସକାଳୁ ଯାଇକି ଶାଗ ଟିକେ ରଖିଦେଲି କିଣିକି
ହଁ ତମେ କଣ କିଣିକି ଆଣୁ ଆମେ ହେରା ବାଇରେ ହେଇ ଶା ଯାହା ଶାଗ ଫାଗ ଅଛି ଦିଟା କରିଦଉଛୁ
ନା ଆମ ଗାଁରେ ଅଛି ବାରିରେ ଆମେ ଅଛୁ ବାହାରେ ନା ତ ଆଉ ବାହାରେ ତ ଆମେ ଲଗେଇନୁ କିଛି
ହଁ।
ଆଉ ବାହାରେ ତ କିଣିକି ଆଛୁ ଆଉ
ହଁ ଲାଇନ ତ ଆଜି ଖାଲି ଯାଉଛି
ହଁ ଲାଇନ ତ କଟି ଯାଇଥିଲା ଆମର ଘଡଘଡି ବିଜୁଳି ଜୋର ମାର ଲାଇନ କଟିଯାଇଥିଲା ଆଜି ସକାଳୁ ଆସିଲା।
ହ ଆମର ସଖାଳୁ ଆସିଲା।
ଏଇାଠୁ ଆସିଲା ଆସିକି ପୁଣି ଗଲା ପୁଣି ଆଉଥରେ ଆସିଲା। ଏମତି ହଉଛି ଆଉ
ବର୍ଷା ଟା କିନ୍ତୁ ଭଲ ହେଇଛି
ବର୍ଷା ଟା କିନ୍ତୁ ଦରକାର ଥିଲା ଯୋଉ ହାରରେ ଗରମ ହଉଥିଲା କିନ୍ତୁ କାଲି ତ ବର୍ଷା ହବାର ଥିଲା ହେଲାନି ଆଜି ପକେଇଲା ଆଉ ରାତିରୁ ଆଉ
ଆମର ଜଣ କା ପଅର ଦିନ ହେଇଥିଲା ବର୍ଷା ପୁଣି କାଲି ଦିନମାନ ହେଇନଥିଲା ଆମେ ଭାବୁଛ ଥିଲୁ ହବ ହବ ବୋଲି ଚଡ ଚଡ଼ି ବିଜୁଳି ହଉଥିଲା ଆକାଶ ପୁଣି ଦେଖିଲା ବେଳକୁ ଆଜି ହେଇଗଲା।
ହଁ। ସେଇଆ ପା ବର୍ଷା ଟିକେ ହେଇଗଲେ ଟିକେ କଣ କହିଲ ଜଳବାୟୁ ଥଣ୍ଡା ହେଇଗଲେ ଟିକେ ଭଲ ଲାଗିବ। ଯୋଉ ଗରମ ହଉଛି ମଣିଷ ଖାଲି
ଏଇ ଯୋଉ ଗଛ ଗଛ ଫୁଲ ଗଛରେ ଲାଗିଛି ସିଏ ଯୋଉ ଇଏ କୁ ମରି ମରିଯାଉ
ହଁ ହଁ। ଗଛ ଓରା ସବୁ ତ୍ରାହି ତ୍ରାହି ଡାକୁ ଥିବେ।
ହଁ ପା।
ଆଉ ବର୍ଷାଟା ହେଇଗଲା ଯେ ଗଛ ଉରା ବି ତାଙ୍କର ମନ ଖୁସି ମାନେ ସମସ୍ତିଙ୍କ ମଣିଷଠୁ ଆରମ୍ଭ କରିକି ଜୀବଜନ୍ତୁ ସମସ୍ତିଙ୍କ ମନ ପୁରା ମୁଗ୍ଧ ହେଇଗଲା।
ଏତ ଗାଈ ଉରା ପଦାକୁ ଆଉ ଭାରି ପାରିବେନି ଆଜି।
ହଁ ବାହାରି ପାରିବେନେଇ। ରହିବେ ଗୋଟେ ଦିନ ରହିବେ ପୁଣି ତାପରେ ଥଣ୍ଡା ହେଇଯିବ ନାଁ ଆଉ ସିଏ ବି ମୁଁ ତାଙ୍କର ବି ମନ ଖୁସି ପାଣି ଫାଣି ସବୁଆଡେ ଟିକେ ହେଇଯିବ।
ଆଉ କଣ ଆଜି ରନ୍ଧା ବଡା କରିବେ?
ରନ୍ଧା ବଡ଼ା ତ ଆମର ତ ଡାଲି ଡାଲମା ଦି ଟା ଆଙ୍କ ଯାହା ବି ହେଲେ ଗୋଟେ ହବ ଛୁଆ ଖାଇବେ।
ହଁ ହଁ ଛୁଆଙ୍କ ନାଇ ତ ନିହାତି ଆଉ ବାଲି ଆଲମା।
ହଁ ଆଉ ଦେଖିଆ ଏଇ ପୋଇ ରଖିଚି ତାକୁ ଭାଜି ଦେବି ଟିକେ ବେସର ଦେଇକି।
ହୁଁ।
ଆଉ କଣ ପ କରିବା ଆଉ।
ମୋର ଏ ବର୍ଷା ଦିନ ହେଲେ ହଁ ବର୍ଷା ଦିନ ହେଲେ ମୋର ଖାଲି ମୋ ଗୋଡ଼ ଉରା ଖାଲି ପାଣି ଖାଇବ।
ଓହୋ ନାଇଁ ନାଇଁ ଆ ମୋର ପାଦ ପାଣି ଖାଏନି କିଛି।
ମୋର ପାଣି ଖାଇଯିବ ଖାଲି। ମତେ ଏଇ ଘର ସେ ଘର ମୋ ବଡ଼ ଯାଆ ଘରୁକୁୁ ଆମ ଘର। ମୁଁ ଖାଲି ଦିନ ରାତି ଏ ପଟ ସେ ପଟ ହେବି ଆଉ।
ହୁଁ ନାଇଁ ମୋର ପା ଏଇ ବର୍ଷା ଦିନେ ମୋର ପାଦ ଫାଦ କି ପାଣି ଫାଣି କିଛି ଖାଏନି।
ନାଇଁ ବାହାରେ ରହିଲେ କଣ ତମେ ତ ପା ପାଣିକି ତ ଯିବନି କାଇଁ ଖାଇବ ଆମେ ତ ଯାହେଲେ ଉଁ ମାଟି ସାଙ୍ଗେରେ ମିଶିବୁ ମାନେ ହକନାଗେ ପାଦ ଉରା ଖାଇବ।
ହଁ ହଁ ହଁ ଜଣ୍ଡର କଥା ନାଇଁ ଆମେ ଗାଁରେ ମେ ଶାଶୁ ହଟି ଥିଲା ବେଳେ ବି ନାଇଁ ପାଦ ଆମର ଖାଏନି। ମାନେ ହୁଁ। ମୋ କିଛି ଅ
ହୁଁ। ମୋର ଏଇ ନଖ ମୂଳେ ଖାଲି ମାଟି ପଶିବ ମାଟି ପଶିକି ନଖ ଉରା ପୁରା ଦର୍ଜ ହେଇଯିବ।
ହଁ ଏଇ ଖାଇଯାଏ ବୋହୁତ ପୀଡ଼ା ହୁଏ ମୋର ଯୋଉ ମୋର ଅଁ ସାନ ମ ମଝିଆଣି ଯାଆରେ ଟିକେ ଟିକେ ସେମିତି ହୁଏ ଯେ
ହୁଁ।
ତାର ବି ସେମତି ପୀଡ଼ା ହୁଏ ସେ କଇବ ତମର ହଉନି ତମର ହଉନି ମୋର କେମିତି ହଉଚି? ତେ ମୁଁ କହିଲି ତମର ତ ହୋଉଚି ଆଉ।
ହେରା ଗୋଟେ ପାଦଥାଏ ପୁରା ଇଏ ପାଦ ସେ ଖାଇଯିବ ପା ସାବୁନ ଫାବୁ ଫେଣ ଯେନ୍ତି ଖାଇଯାଏ ହା
ଅଁ ଚୋପା ଛାଡ଼ିଯିବ ମୁଁ କହିଲି ତମର ଖାଆ ହଉଚି ମୋର ତ ହେଲାନି ଆଉ କଣ କରିବା?
ଭଲ ହେଇଚି ନ ହେଇଚି।
ଇନ୍ତୁ ଏବେ ସେ ସବୁବେଳେ କହିବେ ମୁଁ କହିଲି ନାଇଁ ତାଙ୍କର ହଉନଥିଲା ତାଙ୍କର ହଉନଥିଲା ଯେ ତାଙ୍କର ଏବେ ଏଇ ବର୍ଷେ ଦି ବର୍ଷ ହେଲା ହଉଚି।
ହୁଁ। ଆ କନ ଯାଆ ହେରିକା ସମସ୍ତେ ଗାଁରେ ରହୁଚନ୍ତି?
ହଁ ହଁ ସମସ୍ତେ ଗାଁରେ।
ହ ତାଙ୍କର ପୁଅ ଝିଅ କେତେ ଜଣ ପୁଅଝିଅ କେତେ ଜଣ ତମ ବଡ ଯାଆ ଘର? ସେମାନେ ବ ତମେ ବଡ ତ?
ମୁଁ ବଡ ସେମାନେ ସାନ। ମଝିଆଣୀ ର ଦିଟା ଛୁଆ ଗୋଟେ ପୁଅ ଗୋଟେ ଝିଅ। ଆଉ ମୋର ଗୋଟେ ପୁଅ ଗୋଟେ ଝିଅ ଆଉ ସାନ ଯାଆର ଏବେ ହବ ଆଉ।
ଆ ହୋ ତିନି ଜଣ ଯାକ ତ ବାହା ହେଇ ସାଇଲେଣି ଆଉ।
ହଁ ହଁ।
ଆ ନଣନ୍ଦ?
ନାଇଁ ନଣନ୍ଦ ନାହାନ୍ତିି କେହି।
ନାହାନ୍ତି, ଆଉ ଆମେ ତ ସେମିତି ତିନି ଜଣ ମୋର ନଣନ୍ଦ ନାହାଁନ୍ତି।
ନାଇଁ ନଣନ୍ଦ
ମୁଁ ସଭା ସାନ। ତ ମୋ ବଡ ଯାଆ ଯିଏ ମୋ ପାଖରେ ଅଛନ୍ତି। ଆଉ ମଝିଆଣି ଯିଏ ସେ ଟିକେ ଦୂରକୁ ଯାଇଚନ୍ତି ଆଉ। ଏ ପାଖାପାଖି ଅଛୁ ଟିକେ ସେ ଟିକେ ଛାଡ଼ିକି ଆଉ।
ହୁଁ।
ସମସ୍ତିଙ୍କର ପୁଅଝିଅ ବାହା ହେଇ ସାଇଲେଣି? ମୋର ଯୋଉ ପୁଅ ମୋର ଦିଜଣ ଯାକ ଅଛନ୍ତି ପାଠ ପଢ଼ୁଛନ୍ତି ଆଉ।
ଉଁ ହୁଁ।
ମୁଁ ଯାଏ ଗାଧେଇକି ଦେଖିଆ ଯଦି ହବ। କଣ କହିଲ?
ମୁଁ କହିଲି ସେମାନେ ବଡ ବଡ୍ ତ ସେମାନେ ଆଗେ ବାହା ହେଇଗ
ଆଗେ ବାହାଘର ହଁ ତାଙ୍କ ସମସ୍ତିଙ୍କର ବାହାଘର ସରିଗଲାଣି। ବଡ ଯାଆଙ୍କର ତିନି ଜଣ ଝିଅ ଜଣେ ପୁଅ ତିନି ତାଙ୍କ ବାହାଘର ସଇଲାଣି ସିବ। ତ ଆମ ବୋହୂଟାର କଣ ହବାର ଅଛି ଆଉ। ଆଉ ହଁ ଆଉ ମଝିଆଣି ଯାଆ ଯାଆ ତାଙ୍କର ତିନି ଦି ଜଣ ଝିଅ ଜଣେ ପୁଅ ସିଏ ବାହା ହେଇସାଇଲେଣି। ତା ବୋହୁଟାର କାଇଁ କିଛି ହେଇନି ହବ ଯଦି କଣ କେମିତି ଆଉ।
ହଁ ହଁ ଭଗବାନେ ଯାହା ଦେବେ।
ହଁ।
ଭଗବାନ୍ ଯାହା ଦିଅନ୍ତୁ କିନ୍ତୁ ଭଲ ସୁସ୍ଥ ଛୁଆ ଦିଅନ୍ତୁ।
ହଁ ସେଇଟା ବା ସେଇପା ଆମ ଏଇ ବୋହୂଟା ଯିବ ଏବେ କଣ ଗୋ ହଁ। ଯାହାକି ସୁସ୍ତିଆ ଛୁଆ ଟି ହଁ ସେପା ଜି ବୋହୁଟା ଯିବ ଏବେ କଣ କଟ୍ ଟକ କୁ ଗୋଟେ ଏ ଆଗେ ତ ଏତେ ଅଲଟ୍ରାସାଉଣ୍ଡ କରନ୍ତିନି ଏବେ ଯୋଉ କଣ ଗୋଟେ କଣ ଗୋଟେ ଅଲଟ୍ରାସାଉଣ୍ଡ କରିବେ। କଣ ଗୋଟେ କହୁଥିଲା ସେଇଟା କାଇଁ ତା ଅଙ୍ଗ ପ୍ରତଙ୍ଗ ହେଇଚି ହଁ ବା। ହଁ ହଁ ସ୍ୱର୍ଣ୍ଣକାଠି ହଁ ସେଇଟା ସେଇଟା କରିବେ।
ହୁଁ।
କରିଦେଇକି ଆସିଲେ ତାରେ ତାଙ୍କ ଗାଁକୁ ଯିବହାରି।
ହଁ। ଆଗେ ଫାଷ୍ଟ ପ୍ରାୟେରୁଟି ଛୁଆଙ୍କ ଚେକପ୍ ତା ଜରେ ତାପରେ ତମେ ଯୁଆଡେ ଯାଆ କି ନ ଯାଆ ସେଟା ଦୋ ପଛ କଥା। ଛୁଆଙ୍କ ହେଲଥ୍ ଟା ଆଗେ ସବୁବେଳେ ମାନେ
ହଁ ବା ସେଇଟା ଦେଖୁନୁ ମୁଁ କ ତମଠୁ ବେ କାଲି ସେ କଥା ମୁ ସାଙ୍ଗେ ସାଙ୍ଗେ ଯାଇକି କହିଲି ପା ମୋ ଆମ ବୋହୂ ହେରିକାଙ୍କ କତିରେ ମୁଁ କଇଲି ଏମିତି ଏମିତି ତାଙ୍କ ଝିଅ ଟା ସେଠୁ ଦେଇ କହିଲେ ହେ ସିଏ ତ ଆମ ଗାଁରୁ ଜଣଙ୍କର ସେମିତି ହେଇଚି ବୁ କହୁନଥିଲି କି। ମୁଁ କହିଲି ତାଙ୍କର ଆଉ ଜଣଙ୍କର ତ ହେ ଭଲ ହେଇଗଲା ଯାହା ହୋଉ ଭଗବାନ ଦୟାରୁ। ପୁଅଟା ଭଲ ହେଇକି ଚାଲିଲା ଆଉ।
ହୁଁ ହୁଁ ସେମିତି କହିହବନି ମାନେ ଏମିତି ଆମେ ବି ଥରାପି ଦଉଛୁ। ଥିଲୁ। ଆମ ସାଙ୍ଗରେ ଆଉ ଜଣେ ବି ଥେରାପି ଦଉଥିଲେ। ମାନେ କା ଲକ୍ କଣ ଭଗବାନ କାହାକୁ କେତେ ଦେଇଛନ୍ତି।
ହାଁ ପା
ଆଉ ସେମିତି କହିବସ ସେ ଆମ ସାଙ୍ଗରୁ ଥେରାପି ଦଉଥିଲେ ସେ ସେ ଛୁଆ ବସିଲା ଠିଆ ଠିଆ ହେଲା ଆଉ ଝିଅରଠି ହେଲାନି ମାନେ କଣ କହିବା ଏଟେ ଯୋଗ ଭାଗ୍ୟ କଥା।
କଣ କରିବ? ତମେ ତ ହେ ଯେତିକି କର୍ତ୍ତବ୍ୟ କରିବା କଥା ସବୁ କଲ।
ହଁ ସବୁ କଟକ ଭୁବନେଶ୍ୱର ଯୁଆଡେ ନବା କଥା ସବୁ ନେଲୁ।
ହୁଁ
ଆଉ ବୁଲେଇଲୁ ସବୁଆଡେ ସବୁ
ଦେଖିବା ତା ଭାଗ୍ୟ ଯେତିକି ଦିନି ହଇରାଣ ହବାର ଥିବ ସିଏ ହବ ଆଉ। ସିଏ କଣ ହଇରାଣ ହବ ତମେ ବେଶୀ ହଇରାଣ ହୁଁ।
ଆଉ ବନ୍ଦ କରିବା।
ଯିଏ ଯେତିକି ହଇରାଣ ହଉନି ତମେ ସେତିକି ହଇରାଣ ହଉଛ।
ଆଜ୍ଞା
ହୁଁ ଏଇନା ତ ବର୍ଷା ହଉଛି। ଏଠି ଦେଖିବା ବର୍ଷା ବର୍ଷା ଛାଡିଗଲାଣି କମି ଯାଇଛି। ହଁ ପା କମିିଲାଣି ଟିକେ।
ଟିକେ କମିଲା ଛାଡିଲା ନା ଜୋରରେ ଗଷି ପକୋଉଥିଲା ହୁଁ
ତମ ଗାଁ ରେ ସବୁ ଫସଲ ଫସଲ କରୁଛନ୍ତି ଘରେ ନାଇଁ କି।
ଥରେ ଫସଲ ବେଳେ ସେମିତି ନାହିଁ ଏମିତି ଛୋଟ ଆମର ମାନେ ଘରେ ଚଳିବା ପାଇଁ ଏମିତି ଫସ ତମ ତ ବଡ ଆକାରରେ ନୁହଁ ଟିକେ ଟିକେ ଗୋଟେ ଗୋଟେ ଦିଟା ଗଛ ଏମିତି ଲାଗିଛି ଆଉ।
ଆଉ ଦିଅର ହେରିକା ସାଙ୍ଗଯେ ଯୋଉ
ନା ନା ଆମର ଚାଷ ବାସ କେହି କରୁନାହାଁନ୍ତି। ଚାଷବାସ କେହି ନାହାନ୍ତି କି ଆମର କାଲି ଏମିତି ବାପା ଆମ ରିଟାୟାର୍ଡ ପରେ ସିଏ ତାଙ୍କର ଟାଇମ ପାସ୍ କରିବା ପାଇଁ ଗୋଟେ ଦୁଇଟା ଗଛ ସେମିତି ଲଗାନ୍ତି?
ବାଜିି
ହଁ ଆଉ ଫୁଲ ଗଛ ସବୁ ସଫିସେଣ୍ଟ ଲାଗିଛି। ସବୁ ପ୍ରକାର ମନ୍ଦାର ଗଛ ହଁପ ଫୁଲ ଗଛ ପୁରା ଲାଗିଛି ପୁରା ଭର୍ତ୍ତି ହେଇକି ଚାଷ ବାସ କିଛି ନାହିଁ। ହଉ ହଉ ଆରେ ପୁଅ